ହୁଁ
ହ୍ୟାଲୋ। ହ୍ୟାଲୋ ମୁଁ କହୁଛି ତମକୁ ଶୁଣ ଶିକ୍ଷାର ବିକାଶ ବୁଝିଲ ଶିକ୍ଷାର ବିକାଶ ହେଲା ମାନବ ସମ୍ବଳ ଦେଶର ସବୁଠାରୁ ମୂଲ୍ୟବାନ ସମ୍ପଦ। ମାନବ ସମ୍ବଳ ବିକାଶିତ କରିବା ପାଇଁ ଶିକ୍ଷା ଓ ପ୍ରଶିକ୍ଷଣ ଏକାନ୍ତ ଜରୁରୀ। ସ୍ଵାଧୀନତା ପରବର୍ତ୍ତୀ ଓଡ଼ିଶା ସରକାର ଏହି କଥା ଉପଲବ୍ଧ କରି ଏହାର ବିକାଶ ପାଇଁ ନିବିଦ ପଦକ୍ଷେପ ଗ୍ରହଣ କରିଥିଲେ। ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା। ସ୍ଵାଧୀନତା ପରେ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ମୌଳିକ ଶିକ୍ଷା ପଦ୍ଧତି ଉପରେ ଗୁରୁତ୍ୱ ଦିଆଯାଇଥିଲା ଏହି ମୌଳିକ ଶିକ୍ଷା ପଦ୍ଧତି ଥିଲା ମହାତ୍ମା ଗାନ୍ଧୀଙ୍କ ସ୍ଵପ୍ନ। ଏହା ଦ୍ଵାରା ଶିକ୍ଷାକୁ କର୍ମାଭିମୁଖ୍ୟ ଶିକ୍ଷା ପ୍ରଦାନ କରିବା ସ୍ଵାବଲମ୍ବୀ ହେବାର ବ୍ୟବସ୍ଥା କରାଯାଉଥିଲା। ଉଣେଇଶହ ସତଚାଳିଶ ଅଠଚାଳିଶ ଶିକ୍ଷାବର୍ଷରେ ରାଜ୍ୟ ସରକାର ମୌଳିକ ଶିକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ଦୁଇ ଟି ଶିକ୍ଷକ ପ୍ରଶିକ୍ଷଣ ବିଦ୍ୟାଳୟ ଖୋଲିଥିଲେ ଏହି ଶିକ୍ଷକ ପ୍ରଶିକ୍ଷଣ ବିଦ୍ୟାଳୟ ଦୁଇଟି ଟି ଅନୁଗୁଳ ଓ ରସୁଲ କୁଣ୍ଡା ଭଞ୍ଜନଗର ଠାରେ ଖୋଲା ଯାଇଥିଲା। ସରକାର ପ୍ରାଥମିକ ପାଠ୍ୟଘସଡ଼ା ବ୍ୟାପକ ପରିବର୍ତ୍ତନ କରି ଏହାକୁ କର୍ମାଭିମୁଖେ ଶିକ୍ଷାରେ ପରିଣତ କଲେ। ଉଣେଇଶଶହ ପଚାଶ ମସିହା ବେଳକୁ ଆଉ ଷାଠିଏଟି ମୌଳିକ ଶିକ୍ଷା ବିକାଶ ଆଉ ଦୁଇଟି ପ୍ରଶିକ୍ଷଣ ବିଦ୍ୟାଳୟ ଖୋଲିବା ବ୍ୟବସ୍ଥା ହେଲା। ଉଣେଇଶହ ପଚାଶ ମସିହାରେ ଓଡ଼ିଶାରେ ପ୍ରାଥମିକ ବିଦ୍ୟାଳୟର ସଂଖ୍ୟା ଥିଲା ଦଶ, ଷୋହଳ ଦଶ ଶହେ ପଅଷଠି ଏବଂ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଥିଲା ଚାର ଲକ୍ଷ ଏକାଅଶୀ ହଜାର ନଅଶହ ଛଅସ୍ତରୀ ପରବର୍ତ୍ତୀ ସମୟରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ପରିମାର୍ଜିତ ହେଲା ପ୍ରାଥମିକ ବିଦ୍ୟାଳୟର ସଂଖ୍ୟା ମଧ୍ୟ ବୃଦ୍ଧିପାପ୍ତ ହେଲା। ଷଷ୍ଠ ଶ୍ରେଣୀରୁ ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶି ଶିକ୍ଷାକୁ ମାଧ୍ୟମିକ ଶିକ୍ଷା କୁହାଯାଉଥିଲା। ଷଷ୍ଠ ଓ ସପ୍ତମ ଶ୍ରେଣୀକୁ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ଅନ୍ତର୍ଭୁକ୍ତ କରାଯାଇଥିଲା। ଓ ଅଷ୍ଟମ ଠାରୁ ଏକାଦଶ ପର୍ଯ୍ୟନ୍ତ ଚାରୋଟି ବର୍ଷର ଶିକ୍ଷାକୁ ଉଚ୍ଚ ମାଧ୍ୟମିକ ବା ହାଇସ୍କୁଲ ଶିକ୍ଷା ଭାବେ ଗ୍ରହଣ କରାଯାଇଥିଲା। ଉଣେଇଶହ ପଚାଶ ବେଳକୁ ଓଡିଶାରେ ମଧ୍ୟ ଇଂରାଜୀ ବିଦ୍ୟାଳୟ ସଂଖ୍ୟା ଥିଲା ଆଠଶହ ଅଣାଅଶୀ। ଓ ଏଥିରେ ଛୟାଳିଶ ହଜାର ଶହେ ସତର ଜଣ ଛାତ୍ର ଅଧ୍ୟୟନ କରିଥିଲେ। ଏହି ସମୟରେ ରାଜ୍ୟର ହାଇସ୍କୁଲ ସଂଖ୍ୟା ଗୁଡିକ ଥିଲା ଶହେ ତେପନଟି ଓ ଏଗୁଡିକୁ ଏଇଗୁଡିକରେ ତେୟାଳିଶ ତେୟାଳିଶ ହଜାର ଆଠଶହ ତେୟାନବେ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଥିଲେ ପରବର୍ତ୍ତୀ ସମୟରେ ଏହି ବ୍ୟବ ବିଦ୍ୟାଳୟ ଗୁଡିକର ସଂଖ୍ୟା ଉଭୟ ସରକାରୀ ଓ ବେସରକାରୀ ଉଦ୍ୟମରେ ବୁଦ୍ଧିପାପ୍ତ ହେଲା ବିଂଶ ଶତାବ୍ଦୀ ଶେଷ ଦୁଇଟି ଦଶକରେ ଇଂରେଜୀ ମାନେ ମାଧ୍ୟମ ବିଦ୍ୟାଳୟ ସଂଖ୍ୟା ଅସାତିିତ ଭାବେ ବୃଦ୍ଧିପାପ୍ତ ହେଲା ଓଡ଼ିଶା ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ପରିଚାଳନା ପାଇଁ ଓଡ଼ିଶା ସେକେଣ୍ଡାରୀ ଏଡ଼ୁକେସନ୍କୁ ଆକ୍ଟ ଉଣେଇଶହ ତେପନ ବେଳରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଗଠିତ ହେଲା। ଇଂରାଜୀ ମାଧ୍ୟମ ବିଦ୍ୟାଳୟ ପରିଚାଳନା ପରୀକ୍ଷା ପରିଚାଳନା ଭାର କେନ୍ଦ୍ରୀୟ ମାଧ୍ୟମ ଶିକ୍ଷା ବୋର୍ଡ ଭାରତୀୟ ମାଧ୍ୟମିକ ଶିକ୍ଷା ପରିଷଦ ହାତରେ ରହିଲା ଏବେ ଆପଣ କୁହନ୍ତୁ?
ହଁ ଆମେ ଗୋଟେ ବିଷୟରେ କଥା ହବା ସାଇତି ରଖିବା ସଜାଡ଼ି ରଖିବା କଣ? ଆମେ ଘରେ କୋଉ ଦିନିଷ ଷଟା ମାନେ ସବୁ ମାନେ ସବୁ ପ୍ରକାର ଜିନିଷଟା ଯଦି ସାଇତିକି ସଜାଡ଼ିକି ରଖିବା ଆମେ ଠିକ୍ ଟାଇମ ରେ ସବୁ ସେ ଜିନିଷ ଗୁଡ଼ାକ ଆମେ ପାଇପାରିବା ଧନ୍ୟ ଆମେ ବିଦ୍ୟାଳୟ କୁ ବାହାରିଲି ବିଦ୍ୟାଳୟକୁ ବାହାରିଲୁ ମାଆକୁ ପୁରା ବ୍ୟସ୍ତ କରିଦେବା ମାଆ ମୋ ଚପଲ ଦିଅ, ଆମ ଡ୍ରେସ୍ ଦିଅ ଆମର ଯୋଉ ଅତ ସ୍କୁଲ ଡ୍ରେସ୍ ଦିଅ, ବେଲ୍ଟ ଦିଅ, ଟାଏ ଦିଅ ବହି ପତ୍ର ଦିଅ, ଆମ ବ୍ୟାଗ କୋଉଠି ଦିଅ, ଆମକୁ ଟିକେ ଜଳଖିଆ ତିଆରି କରିକି ଟିଫିନ୍ ରେ ଦିଅ ଆମେ ମଧ୍ୟାହ୍ନରେ ଖାଇବୁ ଆମେ ପୁରା ମାନେ ବିଚଳିତ ସବୁ ମାଆ କୁ କହିଦଉ। ଆମେ ବିଚଳିତ କରିବା କରିଦଉ ସେଥିପାଇଁ ମା ଚିଡି ଯାଆନ୍ତି ବାପା ବି ପାଟି କରନ୍ତି ଘରେ। ଆମେ ସେଥିପାଇଁ କେମିତି କରିବା ଆମେ ଯଦି ଆମ ଜିନିଷ ପତର ସବୁ ମାନେ ସାଇତି କରି ରଖିବା। ମୋ ଆମ ଟେବୁଲ ଉପରେ ଆମ ବହି, ଖାତା, ପେନ୍ ଡ କଲମ ଆଉ ପେନସିଲ ଆଉ ରବର ସବୁ ଯଦି ସାଇଜି କରିକି ଆମେ ରଖିବା। ଆମେ ବିଦ୍ୟାଳୟକୁ ଗଲାବେଳେ ଆମର କିଛି ଅସୁବିଧା ହବ ନାହିଁ ଆମ ବ୍ୟାଗରେ ସବୁ ଜିନିଷ ସାଇଜି କରିକି ଆମର ପ୍ରୋଗ୍ରାମ ଅନୁସାରେ ଆଜି ଆମର କୋଉ ବିଦ୍ୟାଳୟରେ କୋଉ ପାଠ ପଢା ହବା ଆମେ ସାଇଜି କରିକିନା ରଖିଦବା। ରଖିଦବା ସେଥିପାଇଁ ଆମେ ମା କୁ ବି ଆଉ ଅସୁବିଧାର ସମ୍ମୁଖୀନ ହବାକୁ ଦବା ନାହିଁ। ଆଉ ମା ଏ ରୋ ରେଷେଇ ଘରେ କାମ କରୁଥିବେ। ଆମ ଲାଗି ଖାଦ୍ୟ ପ୍ରସ୍ତୁତି କରୁଥିବେ। ଆମେ ସକାଳୁ କେମିତି ଖାଇ କିନା ଯିବୁ ସ୍କୁଲ। ତାଙ୍କ ତାଙ୍କୁ ମାନେ ଆମେ ବିରକ୍ତି ସବୁ କରିଦଉ ସେଥିପାଇଁ ଆମେ ସଜାଡିକି ରଖିବା। ଆମେ ବିଦ୍ୟାଳୟକୁ ଗଲା ବେଳକୁ ଆମ ସାର୍ଟ ପେଣ୍ଟ ଆମ ବହି ପତର ଖାତା ସବୁ ସଜାଡିକି ରଖିଥିଲେ ଆମକୁ ବିଦ୍ୟାଳୟ ଗଲାବେଳେ କିଛି ଅସୁବି ଧା ହବନି ଆଉ ସେମିତି ବାପା ଅଫିସ୍ ଯିବାକୁ ରାଗୁଥିବେ ବାପାଙ୍କ ସାର୍ଟ ପେଣ୍ଟ ସବୁ ଇସ୍ତ୍ରୀ ହେଇ ନଥିବ ଆଉ ସେ କେମିତି ଅଫିସ ଯିବେ। ଆ ଏଇ ଛରକାରୀ କର୍ମଚାରୀ ନା ସେମାନେ ସବୁ ଯିବେ ଅଫିସ ତାଙ୍କର ଦଶ ଟା ବେଳେ ଟାଇମ୍ ଦଶଟାରେ ଯିବେ। ଆମେ ଯଦି ଆଇରନ୍ ଫାଇରନ୍ ଦେଇକି ସାଇଜି କରିବା ବାପାଙ୍କର ସାର୍ଟ ପେଣ୍ଟ ସବୁ ଠିକ୍ ଜାଗାରେ ଆମେ ରଖିଥିବା ବାପାଙ୍କ ପା ଯୋଉ କାଗଜ ପ ତର ତାଙ୍କ ବେଗରେ ସବୁ ରଖିଥିବା ବାପା ବି ସୁରୁଖୁରୁରେ ଯିବେ ଆମେ ବି ବିଦ୍ୟାଳୟ ସୁରୁଖୁରେ ଯିବ। ମା ବି ଯଦି ରୋଷେଇ ଘରେ ସବୁ ଜିନଷ ଥୁଅନ୍ତି ଟିକେ ଦି ମିନିଟ୍ ଯଦି ରୋଷେଇ ଘ ରେ ମାଆ ବି ସବୁ ଜିନିଷ ପତର ସାଇଜି କରି ରଖିିଥିବେ ତାଙ୍କୁ ବି ରୋଷେଇ କରିବାରେ କିଛି ଅସୁବିଧା ହବନି। କାରଣ ପାଖରେ ସବୁ ଜିନିଷ ଥିବ। ଆମେ ହେ ସେଇଥିପାଇଁ କୁହନ୍ତି ସଜାଡିକି ରଖିଲେ ସାଇଜି କରି ରଖିଲେ ଆମକୁ କୌଣସି ଅସୁବିଧାର ସମ୍ମୁଖୀନ ହବାକୁ ଉଁ ପଡିବ ନାହିଁ ଆମେ ସବୁ କାମ ଠିକ୍ ସେ କରିପାରିବା ଆଉ ଟାଇମରେ ସବୁ ଜାଗାକୁ ଯାଇପାରିବା ଆଉ। ଟାଇମିର କ୍ଷତି ହବ ନାହିଁ ଆଉ।
ପ୍ରାଥମିକ ଶିକ୍ଷାକୁ ସର୍ବଜନୀନ କରିବାର ଅଧିକରୁ ଅଧିକ ପିଲା ଦେବା ନାହିଁ ଭାଇ ପ୍ରାଥମିକ ଶିକ୍ଷାକୁ ସର୍ବଜନୀନ ଅଧିକରୁ ଅଧିକ ଫର୍ମ ପିଲାଙ୍କ ନାମ ଲେଖା ଉପରେ ଗୁରୁତ୍ୱ ଦିଆଯାଇଚି। ଚଉଦ ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁ ଓ କିଶୋର ମାନେ ଯେପରି ବିଦ୍ୟାଳୟ ଛାଡି ନ ଯିବେ ସେଥିପାଇଁ ବ୍ୟହିତ ବ୍ୟବସ୍ଥା ଗ୍ରହଣ କରାଯାଇଚି। ଶିକ୍ଷାର ଗୁଣବତ୍ତା ବୃଦ୍ଧି ପାଇଁ ଉଦ୍ୟମ କରାଯାଇଚି। ଶି ଷୁ ମାନଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବା ପାଇଁ ଉଣେଇଶହ ପଞ୍ଚାଲବେ ମସିହା ଠାରୁ ସରକାର ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରିଚନ୍ତି। କେନ୍ଦ୍ର ସରକାରଙ୍କ ସହାୟତାରେ ଜିଲ୍ଲା ପ୍ରାଥମିକ ଶିକ୍ଷା ଯୋଜନା ଡି ପି ଆଇ ଓଡିଶାରେ ଇ ଉ କାର୍ଯ୍ୟ କାରି ହୋଇଚି ପାଖରେ ପ୍ରାଥମିକ ଅ ମୂଳ ଲକ୍ଷ୍ୟ ହେଲା। କଣ ନା ସମସ୍ତ ଶିଶୁକୁ ପ୍ରଥମେ ପ୍ରାଥମିକ ଶିକ୍ଷା ସୁବିଧା ପହଞ୍ଚାଇବା। ପ୍ରାଥମିକ ପାଠପଢା ଛାଡି ଚାଲି ଯାଉଥିବା ବିଦ୍ୟା ସଂଖ୍ୟା ଶତକଡ଼ା ଦଶକୁ କମାଇବା ପ୍ରାଥମିକ ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀ ମାନ୍ ଛାତ୍ରମାନଙ୍କ ବିଦ୍ୟା ଆଗ୍ରହ ଆହରଣ କୃତିକୁ ଶତକଡ଼ା ପଚିଶି ବଢାଇ ଏବଂ କନ୍ୟା ଶିଶୁ ଅବହଳିତ ସାମାଜିକ ଗୋଷ୍ଠୀର ଶିଶୁକୁ ଶିକ୍ଷା ପ୍ରତି ଆକର୍ଷିତ କରିବା। ପ୍ରାଥମିକ ଶିକ୍ଷାକୁ ଲୋକପ୍ରିୟ କରାଇବା ପାଇଁ ସରକାର ଅନ୍ୟ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି ସର୍ବଶିକ୍ଷା ଅଭିଯାନ ଯୋଜନା ମା ମାଧ୍ୟମରେ ସମଗ୍ର ଓଡିଶାରେ ନୂତନ ବିଦ୍ୟାଳୟ ମାନ ଖୋଲା ଯାଇଛି। ପିଲାମାନଙ୍କୁ ମାଗଣା ରେ ପାଠ୍ୟ ପୁସ୍ତକ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି। ମାଧ୍ୟମିକ ଶିକ୍ଷା ପାଇଁ ମଧ୍ୟ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ରାଜ୍ୟରେ ଛଅ ହଜାରରୁୁ ଅଧିକ ସରକାରୀ ବା ଅନୁପ୍ର ଅନୁଦାନ ପ୍ରାପ୍ ତ ମାଧ୍ୟମିକ ବିଦ୍ୟାଳୟ ରହିଛି ବିଦ୍ୟାଳୟ ମାନଙ୍କରେ କମ୍ପ୍ୟୁଟର ଶିକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି, ଶିକ୍ଷାାବର୍ଷ ଠାରୁ କେନ୍ଦ୍ର ସରକାର ରାଷ୍ଟ୍ରୀୟ ମା ମାଧ୍ୟମରେ ଶିକ୍ଷା ଅଭିଯାନ ନାମକ ଏକ ବହୁମୁଖ୍ୟ ଶିକ୍ଷା ଯୋଜନା ଶୁଭାରମ୍ଭ କରିଛନ୍ତି ବର୍ତ୍ତ ଉତ୍ତମ ଗୁଣବତ୍ତା ଭି ଭୌତିକ ଶିକ୍ଷାଦାନ ଏହି ଅଭିମୁ ଅଭିଯାନ ମୂଳ ଲକ୍ଷ ଚଉଦ ରୁ ଅଠର ବର୍ଷ ପିଲାମାନେ ଯେପରି ସୁଲଭ ଓ ସୁ ଶିକ୍ଷା ଲାଭ କରିପାରିବେ ତାହା ମ ମଧ୍ୟ ଅଭିଯାନ ଲକ୍ଷ୍ୟ ବାଳିକା ମାନଙ୍କ ପାଇଁ ମଧ୍ୟ ମଧ୍ୟ ମାଧ୍ୟମିକ ଶିକ୍ଷା ପ୍ରତି ଆକର୍ଷିତ କରିବା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଶିକ୍ଷା ଦୃଷ୍ଟିରୁ ଅନଗ୍ରସର ଗୋଷ୍ଠୀ ଉନ୍ନୟନ ବ୍ଲକ ମାନଙ୍କର ମାନଙ୍କରେ ଝିଅ ମାନଙ୍କ ପାଇଁ ଛାତ୍ର ନିବାସୀ ନିର୍ମିତ ହୋଇଛି। ଛାତ୍ରୀମାନଙ୍କୁ ଜାତୀୟ ପ୍ରୋତ୍ସାହନ ଯୋଜନା ମାଧ୍ୟମରେ ବିଦ୍ୟାଳୟ ଶିକ୍ଷା ପ୍ରତି ଆ କୃଷ୍ଟ କରାଯାଇଛି ଶିକ୍ଷା ଦୃଷ୍ଟିରୁ ଅନ ଅଗ୍ରସର ବ୍ଲକ ଗୁଡ଼ି କ ସରକାର ମେଡେଲ ସ୍କୁଲ ପ୍ରତିଷ୍ଠା କରିଛନ୍ତି ସୂଚନା ପ୍ରଯୁକ୍ତି ବିଦ୍ୟା ଓ ବିଜ୍ଞାନ ପ୍ରତିଷ୍ଠା ଶୁଣନ୍ତୁ ଆଗ୍ରହ ସୃଷ୍ଟି ପାଇଁ କେନ୍ଦ୍ର ସରକାର ପ୍ରୋତ୍ସାହନ ପ୍ରଦାନ କରିଛନ୍ତି ମାଦ୍ରା ଶିକ୍ଷାକୁ ଆଧୁନିକରଣ କରାଯାଏ ସଂସ୍କୃତି ଶିକ୍ଷ ଶିକ୍ଷାକୁ ମଧ୍ୟ ପ୍ରୋତ୍ସାହନ କରାଯାଇଛି କୁହନ୍ତୁ?
ଆଜ୍ଞା ହଁ ଏଇ ଯୋଉ ଶିକ୍ଷା ବିଷୟରେ ଆମେ ଯୋଉ କଥା ହଉଛେ। ଆଗେ ସବୁ ବାଳିକା ମାନଙ୍କୁ ସ୍କୁଲ ମାନେ ବିଦ୍ୟାଳୟକୁ ଛାଡୁ ନଥିଲି କାରଣ ଆଗରେ ସବୁ ନିୟମ ଥିଲା ଯେ ଆମେ ବାଳିକା ମାନେ ପାଠ ପଢି ପାରିବେ ନାହିଁ କେବଳ ବାଳକ ମାନେ ପାଠ ପଢିବେ ସେତିକାବେଳେ ବି କିଛି ସୁବିଧା ସୁଯୋଗ ନଥିଲା ଏବେ ଯୋଉ ସରକାର ସବୁ ସୁବିଧା ସୁଯୋଗ କରିଛି ବାଳିକା ମାନେ ଆରାମସେ ପାଠ ପଢୁଛନ୍ତି ତାଙ୍କୁ ସାଇକେଲ୍ ସବୁ ଦିଆଯାଉଛି। ସବୁ ପାଠ ଶାଠ କ ପାଠ ଶାଠ ପାଠ ସବୁ ପଢୁଛନ୍ତି। ଆଉ ଆଗେ କଣ ଏତେ ସୁଯୋଗ ଥିଲା ଆଗେ ଏତେ ସୁଯୋଗ ନଥିଲା ଏବେ ସ ସରକାର ଆମକୁ ବି ବହୁତ୍ ସୁଯୋଗ କରିଛନ୍ତି ପିଲାମାନଙ୍କ ପାଇଁ ପାଠ ପଢା ବ୍ୟାଗ୍ ସ୍କୁଲ ବ୍ୟାଗ୍ ଦଉଛନ୍ତି ଚପଲ ଦଉଛନ୍ତି। ଆଉ ସ୍କୁଲ ଡ୍ରେସ ବି ଦଉଛନ୍ତି। ଆଉ ଯୋଉ ପିଲା ନାଇଁ କିିନା ବି ଯାଇପାରିବେ ଆଗେ ସବୁ ଗରିବ ଲୋକ ତମ ମାନେ କଣ? ଆମେ ସବୁ ସାର୍ଟ ପ୍ୟାଣ୍ଟ ପାଉନଥିଲୁ। ଗୋଟେ ସାର୍ଟ ପ୍ୟାଣ୍ଟ ନେଇକି ଯାଉଥିଲୁ। ଆମକୁ ମାନେ ଲାଜ ଲାଗୁଥିଲା। ପାଟି ଶୁଣୁଥିଲେ ଇଏ ଏବେ କଣ ସରକାର ପୁରା ଗୋଟେ ପ୍ରକାର ସ୍କୁଲ ଡ୍ରେସ୍ କରିଦେଇଛନ୍ତି ଆମକୁ ଆଉ କା ସାଙ୍ଗରେ କା ସାଙ୍ଗରେ ମାନେ ସବୁ ପିଲା ସମାନ। ଆଉ କେହି କାହାକୁ ଉଚ୍ଚ ନି ଉଚ ଭାବ କେହି ଦେଖି ପାରିବେନି। ସେଥିପାଇଁ ସରକାର ଆମକୁ ପୁରା ଆ ମାନେ ସମାନ ଭାବରେ କରିଚେଇଛନ୍ତି। ଆଉ ଏବେ ସବୁ ଶିକ୍ଷା
ଶୁଣନ୍ତୁ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ବିଷୟରେ ସ୍ଵାଧୀନତା ବେଳକୁ ଓଡିଶାରେ ଉତ୍କଳ ବିଶ୍ୱବିଦ୍ୟାଳୟ ନାମରେ ଗୋଟିଏ ମାତ୍ର ବିଶ୍ୱବିଦ୍ୟାଳୟ ଥିଲା। ଏଇ ବିଶ୍ୱବିଦ୍ୟାଳୟ ଉଣେଇଶହ ତେୟାଳିଶ ମସିହାରୁ ଏକ ସହ ବନ୍ଧନ ଓ ପରୀକ୍ଷା ପରିଚାଳକ ବିଶ୍ୱବିଦ୍ୟାଳୟ ଭା କାର୍ଯ୍ୟ ଆରମ୍ଭ କରିଥିଲା। ତେବେ ମହାବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ବିଂଶ ଶତାବ୍ଦୀ ପଞ୍ଚମ ତ ସତେ ଉତ୍ସାଜନକ ନଥିଲା। ରେବେନ୍ସା ମହାବିଦ୍ୟାଳୟ ଥିଲା ଓଡିଶାରୁ ଉଚ୍ଚ ଶି ଶିକ୍ଷା କ୍ଷେତ୍ରରେ ଏକମାତ୍ର ଅନୁଷ୍ଠାନ। ବାଲେଶ୍ଵର, ପୁରୀ, ସମ୍ବଲପୁରରେ ତିନୋଟି କନିଷ୍ଠ ମହାବିଦ୍ୟାଳୟ ଥିଲା। ଉଣେଇଶହ ସତଚାଳିଶରେ ସରକାର ସେଗୁଡ଼ିକୁ ଡିଗ୍ରୀ ଶ୍ରେଣୀ ସଂଯୁକ୍ତ କଲେ। ଉଣେଇଶହ ସତଚାଳିଶ ମସିହା କୋରାପୁଟ ଠାରେ ଏକ ଇଣ୍ଟରମିଡିଏଟ ମହାବିଦ୍ୟାଳୟ ପ୍ରତିଷ୍ଠା କରାଗଲା ଏବଂ ସେହି ବର୍ଷ ପାରଳାଖେମୁଣ୍ଡି ମହାବିଦ୍ୟାଳୟ ସରକାର ହାତକୁ ନେଲେ। ଉଣେଇଶହ ପଚାଶ ମସିହା ଆଗରୁ ରେଭେନ୍ସା ମହାବିଦ୍ୟାଳୟ ରେ ଡିଗ୍ରୀ ସ୍ତ୍ରୀ ଡିଗ୍ରୀ ସ୍ତରରେ ବିଜ୍ଞାନ ଶିକ୍ଷା ଶିକ୍ଷା, ଓଡିଶା ଶିକ୍ଷା ପଢାଯାଉଥିଲା। ସବୁ ପିଲା ଅସୁବିଧା ରହୁଥିବା ଗୋଷ୍ଠୀ ଛ ପିଲାମାନଙ୍କୁ ମାଧ୍ୟମିକ ଶିକ୍ଷା ଉପଲବ୍ଧ କରାଗଲା। ଶିକ୍ଷାର ଗୁଣବତ୍ତା ବୃଦ୍ଧି କରାଗଲା। ବିଦ୍ୟାଳୟ ତ୍ୟାଗ କରିବାକୁ ନିର୍ଭୃତ କରାଗଲା। ମୁଁ ରଖୁଛି ଆପଣଙ୍କୁ ପରେ କଲ୍ କରୁଛି ହେଲା।
ହୁଁ!